ହଁ ଖୁସି ଦିଦି କଣ କରୁଛ?
ଏଇଠି ଖାଇକି ଆସିକି ଛାତ ଉପରେ ବସିଛି, ଆପଣ କଣ କରୁଛନ୍ତି?
ତମଆଡ଼େ ଖରା ହଉନି କି ତମେ ଯାଇଁକି ଛାତ ଉପରେ ବସିଛ?
ଖରା ହଉଛି ଯେ ଏବେ ଟିକେ ବର୍ଷା ଉଠେଇଲା ଟାଇପର ହେଇଛି ତ ଥଣ୍ଡା ପବନ ହଉଛି ମୁଁ କହିଲି କି ଘରେ ଖାଇ ଅଯ ଠାରେ ଇଲେକ୍ଟ୍ରି ବିଲ୍ ଉଠେଇକି ଯାଉଛି ଛାତରେ ଉପରେ ଯାଇ ବସିବି, ସେଠିକୁ ଆସିକି ବଇଛି।
ଓହୋ ସେଇ କଥା ମୁଁ ତ ଆଉ ପଖାଳ ଭାତ ଖାଇକି ମୁଁ ଆଉ ପେଟେ ପଖାଳ ଖାଇ ଦେଇ କି ଶୋଇ ପଡିଛି ଆଉ, ମୋତେ ସେତେବେଳକୁ ଆମର ଖରା ଦେଖଉଥିଲା। ଏବେ ଯାଇଁକି ଆଉ ଦେଖିନି ତ ବ ହେଇ ବର୍ଷା ଉଠେଇଲାଣି ଆଉ ଛାତ ଉପରେ ପବନ ଦଉଛି ନା?
ହଁ ଛାତ ଉପରେ ଯେମିତି ପବନ ଦଉଛି ବାତ୍ୟା ହବ। ଆଉ ଥରେ ଏ ପବନ ଦଉଥିଲା ମାନେ ସା ଫିଏ ବେଗରେ ପବନ ହଉଥିଲା ଏତେ ଜୋରସେ ପବନ ହଉଥିଲା। ଲାଇନି କଟି ଯାଇଛି ତାପରେ ଆମ ଘର ପଛପ ଆମ ଯଉ ଗୋଟେ ପାର୍କ ଅଛି ସେଇ ପାର୍କ ର ଗୋଟେ ଗଛ ବି ପୁରା ଭାଙ୍ଗି ଯାଇଛି। ଗୋଟେ ନୁହେଁ ଦିଟା ପୁଣି ବଡ ବଡ ହଛ ଗୁଡାକ। ତାପରେ ଆଉ ଗୋଟେ ଗଛ ଉପରେ ବିଜୁଳି ପଡିକି ସେଇଟା ପୁରା ଦି ଫାଳ ହେଇଯାଇଛି। ଆପଣ ଜାଣିଛନ୍ତି କି ନାଇ ଏଇ କଥା?
ଆରେ ଆରେ ମୁଁ ତ ଏତେ କଥା ସବୁ ଆଉ ଜାଣିନଥିଲି। ମାନେ ଏତେ ସାରା ଜିନିଷ ହେଇଯାଇଛି ତା ଭିତରେ ଆରେ ଆରେ। ଯା ହଉ ମୁଁ ତ ଜାଣିନଥିଲି ଆଉ ଏବେ କଣ ତମେ ବଷ ବାତ୍ୟା ହବ ବେଳେ ଦେଖଉଛି ଆଉ ଯେତେବେଳେ ଷା ଠିଏ ବେଗରେ ତମେ କହିଲ ସେଇଟା ତମେ ମାପିଥିଲ ନା ନିୟୁଜି ରେ ଦେଖିଥିଲ ବା?
ନ୍ୟୁଜି ରେ ଦେଇଥିଲା ସେଇଟା ଏବେ ନୁହେଁ ସେଇଟା ହେଲାଣି ଚାରି ପାଞ୍ଚ ଦିନି ଏବେ ଯୋଉ ମଝିରେ ଯୋଉ ତିନି ଦିନି ଲଗାଦାର ବର୍ଷା ହେଇନଥିଲା କି। ସେଇ ଯୋଉ ଲାଷ୍ଟ ଦିନ ଯୋଉ ବର୍ଷା ଟା ହେଇଥିଲା ତିନି ଦିନି ର ସେଇ ଦିନ ହିଁ ସେମତି ହେଇଥିଲା।
ଅ ହଁ, ଆଉ ତମର ଆଜି ବେଡସିଡ ଶୁଖିଛି ନା?
ଆମର ତ କେବେ ବେଡସିଡ୍ ଶୁଖେନି ଆମର ତ ସପ୍ତାହକୁ ଥରେ ହିଁ ବେଡସିଡ୍ ଶୁଖେ।
ମାନେ ସପ୍ତାହକୁ ଥରେ ହିଁ ସବୁ ଏ ବେସିଡ ଯାହା ଧୋଇ ଦଉଥିବ ଯାହା ବିଛଉଥିବ ଆଉ। ସେଟା ଆଚୁୱାଲି ଭଲ କଥା। ଏମିତି ସପ୍ତାହକୁ ସପ୍ତାହକୁ ଯାହା ତମେ ବେଡସିଟି ୟୁଜ କରୁଚ ତା ତାକୁ ମାନେ ଟିକେ ଧୋଇକି ଶୁଖେଇ ଦବା କଥା, ଟକିଆ ଖୋଳ ବି ହେଲା ତାକୁ ବି ଧୋଇକି ଶୁଖେଇଦବା କଥା। ମୁଁ ତ ପ୍ରାୟ ଟାଇମି ଦେଖିଛି କି ଛାତ ଉପରେ ତମେ ଆସିକି ହିଁ ଶୁଖଉଥିବ।
ହଁ ମୁଁ ଆପଣଙ୍କ ଭଳିଆ କାମ ଚୋର ନୁହେଁ, ମୁଁ ସବୁବେଳେ କାମ କରେ ଆପଣ ତ ଖାଲି ଖାଇକି ଶୋଇକି ମୋବାଇଲ ଦେଖନ୍ତି ଆଉ କିଛି କରନ୍ତିନି, ଆଉ ଆପଣଙ୍କ ମାମା ବି ସେଥିପାଇଁ ଆପଣଙ୍କୁ ବହୁତ ଗାଳି କରନ୍ତି ମୁଁ ଶୁଣିଛି।
ମୁଁ ମୋବାଇଲରେ କାମ କରେ ଠିକି ଅଛି ଖାଲି ମୁଁ ମୋବାଇଲ ଦେଖେନି।
ନା ମୁଁ ତ ଯେତେବେଳେ ଆପଣଙ୍କ ପାଖରେ ଯାଇକି ବସେ ଆପଣ ବସିକି ଇନଷ୍ଟାଗ୍ରାମ ଦେଖନ୍ତି, ମୁଁ ଦେ ଦେଖିଚି।
ହେ ଯା ମ ମିଛ କଥା କହୁଛ ତମେ ମୋ ନାରେ ହଉ। ସେ କଥା ଛାଡ, ତମର ରଜ ପ୍ଲାନିଂ କଁ ଅଛି କ ମତେ କହିଲ?
ରଜରେ ମୁଁ ମାମୁଘର ମୁଁ ଯିବି ଶନି ଏଇ ପହର ଦିନ ହେଇ ମୁଁ ପହିଲି ଶନିବାର ଦିନ ଯିବି। ହଃ ରବିବାର ରହିବି ସୋମବାର ଦିନ ପଳି ଆସିବି। ସୋମବାର ଦିନ ଆମେ ଯେତେବେଳେ ଆସିବୁ ଆମ ସହିତ ମୋ ଅଜା ଆଈ ବି ଆସିବେ। ତାପରେ ମୋ ମାଉସୀ ମୋ ମାଉସୀ ଆଉ ମଉସା ଙ୍କ ଘରୁ କୁ ଯିବେ ମଙ୍ଗଳବାର ଦିନ ମୋ ବାବା ଅଜା ଆଈ। ଏମାନେ ଯିବେ ରାୟପୁରୁ ଯିବେ ମୋ ମାଉସୀ ବା ରାୟପୁରରେ ରହୁଛି। ସେ ରାୟପୁରୁ ଯିବେ ବୁଧ ବୁଧବାର ଦିନ ଯାଇ କି ପହଞ୍ଚି ଯିବେ ମଙ୍ଗଳବାର ଦିନ ଗଲେ ବୁଧବାର ଦିନ ଯାଇକି ପହଞ୍ଚିବେ ତାପରେ ବୁଧବାର ଦିନ ରହିକି ଗୁରୁବାର ଦିନ ଟିକେଟ କରିକି ପୁଣି ଏ ଅଜା ଆଈ ବୋଧେ ଭଦ୍ରକ ଯିବେ ବାବା ହଁ ଭୁବନେଶ୍ଵର ଆସିବେ କି ତିନି ଜଣ ଯାକ ଭୁବନେଶ୍ଵ ଆସିକି ଯିବେ ସେଇଟା ମୁଁ ଠିକ ରେ ମୁଁ ଜାଣିନି। ସେମାନେ ତାପରେ ଯାହା ହବ ଆଉ, ତାପରେ ଆମେ ଯଦି ହବ ଥର୍ଡ ରଜ ଦିିନ ତମୁ ଥିବି ନା, ମୁଁ ତ ଯିବିନି କୁଆଡେ? ଥାର୍ଡ ରଜ ଦିନ, ଆମେ ଏଇ ଯୋଉ ବ୍ରହମେଶ୍ଵରରେ ରଜ ମହୋତ୍ସବ ହବ, ସେଇଠିକି ଆମେ ଯିବା ହେଲା।
ହଁ ହଁ, ତମର ମନେ ଅଛି ନା, ଆମେ ପୂର୍ବବର୍ଷ ବି କେତେ ଭଲ ସେ ରଜ ପାଳିଥିଲେ, ଏଇ ସାଇ ଘର ଘରେ ବି ପୁରା ପଟା ଦୋଳି ଲାଗିଥିଲା। ସେଇଥିରେ ପୁରା ଫୁଲ ତମେ ମାନେ ସବୁ ମିଶିକି ଲଗେଇଥିଲ, ତାପରେ ବେଲୁନ୍ ବି ଆମେ ଫୁଙ୍କିକି, ସେ କାନ୍ଥରେ ଆମେ ସମସ୍ତେ ମିଶିକି ଲଗେଇଥିଲେ। ସେ ଫୁଲ ଲଗା ହେଇଥିଲା, ବାହାରେ ଏମିତି ଫୁଲ ଓଳିଥିଲା। ତାପରେ ସେ ଦୋଳିରେ ବି ସେମିତି ଫୁଲ ଲଗା ହେଇଥିଲା, କେତେ ସୁନ୍ଦର ଲାଗୁଥିଲା ନା? ମୁଁ ତ ସେଠି ବସିକି ବହୁତ ଦୋଳି ଖେଳିଚି, ଆଉ ବହୁତ ଭଲ ଭଲ ଫଟୋ ବି ମୁଁ ଯାଇ ଫୋନ ରେ ସବୁ ଉଠେଇଥିଲି, କେତେ ଭଲ ଫଟୋ ଉଠିଥିଲା ମୋର। ତାପରେ ଆମେ ସଜବାଜ ହେଇକି, ତମେ ତ ସେଦିନ ଅଳତା ଲଗେଇଥିଲ। କେତେ ଭଲ ଲାଗୁଥିଲା। ତମ ଡ୍ରେସ ଟା ବି ବହୁତ ସୁନ୍ଦର ଲାଗୁଥିଲା ଆଉ ତମେ ସେଇ ଡ୍ରେସ ଟାକୁ ବି ଦି ତିନି ଦିନି ତଳେ ପିନ୍ଧିଥିଲା ନା? ଯୋଉଦିନ ଆମେ ପୁରୀ ଯାଇଥାନ୍ତେ, ହେଲେ ବର୍ଷା ଯୋଗୁ କ୍ୟାନସଲ ହେଇଗଲା। ହେଲେ ସେ ଡ୍ରେସ୍ ରେ ମୁଁ ତମ କେତେ ଭଲ ଭଲ ଫଟୋ ବି ଉଠେଇ ଦେଇେଥିଲି। ତ ତମେ ନା ଟିକେ ଟ୍ରାଏ କରିବ, ଥାର୍ଡ ଦିନ ଆସିଯିବାକୁ। କାରଣ ଆମେ ଯାଇକି, ସେଇଠି ପୂର୍ବ ବର୍ଷ ଭଳିଆ ଯେମିତି ଆମେ ସମସ୍ତେ ସେଲିବ୍ରେଟ୍ କରିଥିଲେ, ସେମିତି ଯାଇକି ସେଲିବ୍ରେଟ୍ କରିବା। ହଉ ତମେ ରାୟପୁର ଯାଉନ?
ନା ମୁଁ ଯିବିନି, କାରଣ ମୁଁ ଗଲେ ବୁ ବୁଧବାର ଦିନ ପହଞ୍ଚିବୁ, ବୁଧବାର ଦିନ ଯାଇ ରହିକି ପୁଣି ଗୁରୁବାର ଦିନ ଆସିବୁ ନା। ତାପରେ ମୋର ଶୁକ୍ର ଗୁରୁବାର ଦିନ ହିଁ ସ୍କୁଲ ଖୋଲିଯିବ। ତ ଆମେ ମୁଁ ଯିବିନି, ଆମର ଘରର ତିନି ଜଣ ଯିବେ ଆଉ। ଆଉ କେବେ ଛୁଟି ହେଲେ, ଆମେ ସବୁ ଫ୍ୟାମିଲି ପୁରା ମାଉସୀ ଘରକୁ ଯିବୁ।
ଓହୋ, ହଁ ହଁ, ଠିକ୍ କଥା, ଏବେ ଯୋଉ ଦୁର୍ଗା ପୂଜା ଛୁଟି ବି ଆସିବନି କି
ସେଇଟା ତ ଟିକେ ଲଙ୍ଗ ଛୁଟି ଅଛି, ଯଦି ହବ ପାଞ୍ଚ ଛଅ ଦିନ ରହିକି ପଳେଇ ଆସିବ ସେଇଠି। ତାପରେ ସେଇଠି ବି ଟିକେ ଦୁର୍ଗା ପୂଜା ଦେଖିଦବ, ମାନେ କେମିତି କଣ ହଉଚି, କି ନାଇଁ ତାପରେ ଏଇଠି ଆସିକି ଆମର ଭୁବନେଶ୍ୱରରେ ମେଢ ବୁଲି ଦବ ଆଉ, ନା କଣ କହୁଚ?
ହଁ ହଁ, ତାପରେ ଆମେ ଯଦି ହବ, ଆମେ ଦି ଆମେ ତ ଦି ଜଣ ଅଛନ୍ତି। ଆମେ ଦି ଜଣ ପଳେଇବା ଏଠିକି, ଯୋଉ ଆମେ ଦି ଜଣ ହିଁ ଖାଲି ସବୁ ଜାଗା କାର ମେଢ ବୁଲିକି ପଳେଇ ଆସିବା, କାରଣ ଆମକୁ ତ ଆଉ କେହି ନେବେନି। ଆମେ ଦି ଜଣ ହେଇ ମିଶିକି ଯିବା ଆଉ।
ହାଏରେ ନିଶ୍ଚିନ୍ତ ନିଶ୍ଚିନ୍ତ। ଆମ ଘର ପାଖରେ ଗୋଟେ ମାନେ ବ୍ରାହ୍ମେଶ୍ଵର ମେଢ ଅଛି। ତାପରେ ବଡ ବଡ ମେଢ ଅଛି। ତାପରେ ଆମେ ଯଦି ଚାହିଁବା, ଉଲଟା ନଡ ବି ଯାଇପାରିବା। ଏଇଠି ଆର ଛୋଟ ମୋଟ ହେଇକି, ଆମର ନେତାଜୀ କ୍ଲବ ମୋର ମନେ ଅଛି କି ନାଇଁ? ସେଇଠି ଆମକୁ ମାନେ ତାଙ୍କର ଭସାଣି ଟା କରନ୍ତି ମୁଁ ତ ଆଶ୍ଚର୍ଯ୍ୟ ହେଇଯାଏ। ଏଇ ପୂର୍ବବର୍ଷ ଭସାଣିରେ ମୁଁ ଆକ୍ଚୁଆଲି ଯାଇପାରିନଥିଲି। କାରଣ ମୋର ଏକ୍ଜାମ ଟିକେ ଚାଲିଥିଲା ତ। ସେଥିପାଇଁ ମୋର ଯାଇ ହେଲାନି ଠିକ୍ ଦଶହରାର ଇଏ ପରେ ପରେ ମୋ ଏକ୍ଜାମ। ତ ମୁଁ ଯାଇପାରିଲିନି ହେଲେ ଏଇ ବର୍ଷ ତ ମୁଁ ନିଶ୍ଚିନ୍ତ ଟ୍ରାଏ କରିବି ଯିବା ପାଇଁ। କାରଣ ୟାର ପୂର୍ବବର୍ଷ ମୁଁ ଯେତେବେଳେ ଯାଇଥିଲି ମତେ ବହୁତ ସୁନ୍ଦର ଲାଗିଥିଲା। ମାନେ ଘୋଡା ନାଚ, କେତେ ବାଘ ନାଚ, ହାତୀ ନାଚ, କେତେ କଣ ସୁନ୍ଦର ଆଉ ଲାଇନ ବି କାଟି ଦିଅନ୍ତି ନା। ଘରେ ଯାଇକି ଆମେ ଆଉ କଣ କରିବା ନା କଣ କହୁଛ ତମର ମୋର ଯିବା ତ?
ହ ତମର ମନେ ନାହିଁ କି ଆମେ ଆର ବର୍ଷ ଯାଇଥିଲେ, ଆର ବର୍ଷ ଯୋଉ ଗୋଟେ ଲୋକଟେ ସବୁ ଦଶ ଟଙ୍କିଆ ନୋଟ ବାଣ୍ଟୁ ନଥିଲା, ମନେ ଅଛି ତ
ନାଇଁ ମୋର ତ କାଇହିଁ ମନେ ପଡୁନି ଏମିତି,
ନା ତମେ ଯାଇଥିଲ ମୋ ସହିତ ମୋର ମନେ ଅଛି ଆମେ ଦି ଜଣ ମିଶିକି ଠିଆ ହେଇଥିଲେ। ତାପରେ ଯାଇ ବିି ସେଇଠି ଠିଆ ହେଇଥିଲା। ସମସ୍ତଙ୍କୁ ଯୋଉ ଦଶ ଟଙ୍କିଆ ନୋଟ ଦେଇଥିଲ ତମର ମନେ ନାହିଁ।
ନାଇଁ ମୋର ମନେ ନାହିଁ। ଆଉ ସେଇଠିକି ସ୍ନେହା ବି ଆସିଥିଲା ଜାଣିଛୁ ନା? ତାଙ୍କର ସେଇଠି ରିଲେଟିଭଙ୍କର ଘର ସେଇଠି ହେଲେ, ସେ ଟିକେ ସିଆଡକୁ ଥିଲା ତ ନା ଆମେ ଯାଇପାରୁଥିଲୁ, ନା ସିଏ ଆମକୁ ଦେଖି ପାରୁଥିଲା, ନା ଆମେ ସିଏ ଆସିପାରୁଥିଲା।
ହଁ ହଉ ଆମେ ଆର ବର୍ଷ ତ ତମେ ଯାଇପାରୁନଥିଲ, ତାହେଲେ ଆମେ ଏଇ ବର୍ଷ ଯି ନିଶ୍ଚୟ ଯିବା ଆଉ ପରୀକ୍ଷା ଥିଲେ ବି ଆମେ ଯିବା। କାରଣ ଆମେ ପରୀକ୍ଷାରେ ପଢିକି ଯେତିକି ରଖୁଛନ୍ତି, ନ ପଢିକି ବି ସେତିକି ହିଁ ରଖୁଛନ୍ତି।
ମୁଁ କଣ ତମ ଭଳିଆ କଫି କରୁଛି କି ନ ପଢିକି ରଖିବି ବୋଲି।
ସରି ମୁଁ କପି କରେନି ଆପଣଙ୍କ ଭଉଣୀ କପି କରେ।
ହେଁ କିଭଳିଆ ମିଛ କଥା କହୁଛ ମ, ତମେ ତ ମତେ ଆସି କହିବ ଆମ ଟ୍ୟୁସନ ସାର୍ ସେ ସ୍କୁଲରେ ବି ଅଛନ୍ତି। ସେ ମତେ ଆଜି କୋଶ୍ଚିନ୍ ଦେଇଦେଲେ ତମେ କୁହ କି ନାଇଁ?
ସେଇଟା ମୋ କଥା କୁହେନି ସେଇଟା ମୁଁ ମୋ ସାନ ଭଉଣୀ କଥା କୁହେ, କାରଣ ଆ ସିଏ ଏବେ ସ୍କୁଲରେ ଅଛି ନା କି ମୁଁ ସ୍କୁଲ ରେ ଅଛି।
ତମେ ତ ଆଗରୁ କହୁଥିଲ ନା ମତେ।
ହୁଁ ହଁ, ସେଇଟା ମୋ ସାନ ଭଉଣୀ କଥା କୁହେ ନା, କାରଣ ମୋର ତ ଏବେ କଲେଜ ସରିଲା। ତାପରେ ଏବେ ଗ୍ରାଜୁଏସନ କରିବି। ତାପରେ ମୁଁ ତ ଏବେ ସ୍କୁଲ ଥୋଡି ନା ଯାଉଛି। ମୋ ଭଉଣୀ ଯାଉଛି ନା, ଆଉ ମୁଁ ତାରି କଥା ହିଁ ଆସିକି କୁହେ।
ଇଲେଭେନ୍ଥ, ଟୁଏଲେଭ୍ ପିଲାଙ୍କୁ ସ୍କୁଲ କୁହାଯାଏ। ତାପରେ ସରିଲା ପରେ କଲେଜ କୁହାଯାଏ। ତ ତମେ ସ୍କୁଲ ରୁ କଲେଜ କୁ ଆସିଲ।
ହଁ, ତ ମୁଁ ମୁଁ ମୋ ଭଉଣୀ କଥା କହୁଥିଲି, ମୁଁ ଥୋଡି ନା ସ୍କୁଲ ଯାଉଛି ଏବେ। ଏବେ ତ ଛୁଟି ଅଛି ନା,
ଆରେ ଯେତେବେଳେ ଯାଉଥିଲ, ମୁଁ ତ ସେଇ କଥା କହୁଛି ତମେ ମତେ କହିଲା ନା, ନ ପଢିକି ମାର୍କ ରଖିଦବ, ଆମର ତ କପି ସିଷ୍ଟମ ନାହିଁ। ୟୁନିଭର୍ସିଟିରେ ପୁରା ଷ୍ଟ୍ରିଟ କରିକି ଚେକ୍ କରନ୍ତି। ଯଦି କିଏ କିଛି ହଲି ବି ଥିବ ତାଙ୍କର ଏମତି ଲଗେଇ ଦିଅନ୍ତି। ଏଥରକ ତ ଆମର ଯୋଉ ନୂଆ ହିସି ଆସିଛନ୍ତି ତ ସେ ତାଙ୍କର ଇଏ କରିଦେଲାରୁ ସିଏ ତ ବହୁତ ଜଣଙ୍କର ଆମର ଏମପି ଲଗେଇଛନ୍ତି। ଅବଶ୍ୟ ମୋର ଲାଗିନି ଆଜି ଯା ଏମପି କି ବ୍ୟାକ୍। ହେଲେ ଆମର ଚାରି ଜଣ ପିଲାଙ୍କର ଏମ ପି ଲାଗିଥିଲା। ବ୍ୟାଗ୍ ତ କେମଷ୍ଟି ମାଇନର ରେ ଇଭି ଏସ ପିଲାଙ୍କର ପୁଣି ବ୍ୟାଗ ଲାଗିଚି।
ମୁଁ ଠାକୁରାଙ୍କୁ ଡାକୁଛି ଏଥର ତମର ଗୋଟେରେ ନା ଗୋଟେ ରେ ବ୍ୟାଗ୍ ଲାଗିଯାଉ ତା ପରେ ତୁମକୁ ବହୁତ ଭଲରେ ବୁଝି ଆସିବ।
ଆଚୁଏଲି ଯିଏ ଅନ୍ୟର ମାନେ ମନ୍ଦ ଚାହେଁ ନା ତାର ନିଜର ମନ୍ଦ ହୁଏ। ତ ସେମିତି କାହାର ବି ଚାହିଁବା କଥା ନୁହେଁ ମୁଁ ବି ସେମାନଙ୍କର ଚାହିଁନି। ମୁଁ କହିଲେ କି ଆମ କଲେଜରେ ଏମିତି କରନ୍ତି ହଉ ଠିକ୍ ଅଛି ଆମେ ପରେ କେବେ କଥା ହବା ତମେ ଆସ ଆଉ।